ହାଲୋ।
ଶୁଭୁଚି?
ଭାଇ କହୁଥିଲେ, ମୋର କ୍ୟାମେରା ଟା କଟି ଯାଉଛି ସେଟା।
ହୁଁ, ସେଟା ତିନି ନମ୍ବର ଟା କଟିଯବାର। ‌ ସେଟା ଆଉଥରେ ପୁଣି ଇଏ କରିବାକୁ ପଡିବ ରିପ୍ଲେସ୍ କରିବା। ନୂଆଟା ଲଗେଇଦେଲେ ହେଇଯିବ ଆଉ।
କେମିତି କଅନି କରିବା।
ଏଟା ତାର-ଅ ଇଏ କରିବାକୁ ପଡିବ ଏଟା ଖୋଲି ଦେଇକି ଆଉ ଗୋଟେ ମାରି ଦେଲେ ଯିବ କାହିଁକ ନା ଯେ ଯଦି ଏଟା ଖୋଲିବୁ ସେ ଆର ବେଶ ଅଲଗା ଆସିବ ଏ ସେମ ବେଶ ଆସିବନି ଟିକେ ଚୋଉଡା ଲାଗିବ ଆଉ। ଏଇ ଯେମତି ଫ୍ରଣ୍ଟଟା ଲାଗିଚି ସେଇଭଳିଆ ଗୋଟେ ଆଣି ଛୋଟିଆ ଟେ ନଏଲେ ଲଗେଇବା ଆଉ। ଆଉ ତ ରେଟେ ଯାହା ହେଲାଣି ବାଇଆ ହେଇଯି
ହଁ ପା। କେତେ ଟଙ୍କା ଏଟା ପଡ଼ିଚି, କେତେ ହେଇଚି?
ହାର୍ଡିସ୍ ଯୋଉଟା ଥିଲା ନ ହଜାର କେତେ ଟଙ୍କା ବିକ୍ରିହୋଉଥିଲା ବର୍ତମାନ ହେଇଯାଇଚି ଛଅ ହଜାର କେତେ ଟଙ୍କା ମାନେ ତିନି ହଜାର ଟଙ୍କା ଲେସ୍ ଅଛି।
ହୁଁ ଏବେ ତ ଭଲସେ
କ୍ୟାମେରା ରେଟ୍ କମିନି। କ୍ୟାମେରା ରେଟ୍ କମିଲେ ଦେଖିଆ କାରଣ ଫାଷ୍ଟ ଆଗୁଆ ହାର୍ଡିସ୍ ପଡ଼ିଥିଲା ହାର୍ଡିସ୍ କମିଲା ହାର୍ଡିସ୍ ପରେ ତୋର ଏଇଟା ଇଆଇ
ଉଁ ହୁଁ। ସେଟା ଯୋଉ ଆମର ଅଛି ସେଟା ଲାପଟପରେ କନେକ୍ଟ କରିହବ ତ?
ହୁଁ ହୁଁ।
କେମିତି ସେଟା କରିବି?
ତୁ ମୋର ଗୋଟେ ବୁଝୁ ସେ ୱାଇ ଫାଇ କ୍ୟାମେରା ଟା ହଟେଇଦେ।
ହୁଁ ବଝିଆକୁ ପଡିବ।
ଦେଖୁ ତାଜିପାଇ ହଜାର ଟଙ୍କା ଦବୁ ବରଂ ନେଇଯାଉଛି।
ହୁଁ ହଜାର ଟଙ୍କା।
ହୁଁ ଦେଇଦେବି।
ଯିଏ ନବ ତାର ମେମୋରି ଫେମୋରି ପକେଇ ଚଲେଇବ ନଏଲେ ହବନି ଆଉ।
ହୁଁ ସେଟା ଖାଲି ୱାଇ ଫାଇରେ ଚାଲିବ ନା ମେମୋରି ଖାଲି ଚାଲିବ?
ଆ ମେମୋରି ପଡିବ ୱାଇଫାଇ କନେକ୍ଟିଭିଟି ଦକାର ମାନେ ଇଣ୍ଟରନେଟ୍ ଥିଲେ ଚାଲିବ ନହେଲେ ଚାଲିବନି।
ହଁ ଇଏ କରିବୁ ଆଉ।
ୟାଙ୍କ ନାଁରେ କଥା ହେଇଯା।
ଆଉ ଥଣ୍ଡା ବାହାରୁଚି। ଯାଉଚି। ଭଲ ଆଉ
ହେଟା ବାହାରେ ଯୋଉ ସିଲିଂ ଟା ଲାଗିଚି-ଇ ସିଲିଂ ରୁ ତ ଶଳା ଝିଟିପିଟି ବାହାରୁଛନ୍ତି।
ଯାଉଁ ବ୍ୟାଚ୍ । ସଂଖୁଳି।
ହୁଁ।
ଆଉ ଛୋଟ ଫୋନରେ ସେଟା ବି ସିମ୍ ଅଛି କି?
ହୁଁ ଛୋଟ ସିମ୍?
ନା ନା ଆର ଫୋନରେ ସିମ ଅଛି ପଶ୍ଚି ଯୋଉଟା ଆର ଫୋନଟା ଧରୁଚ?
ହୁଁ ହୁଁ ହୁଁ ନା ଆରଟା ନାଇଁ।
ଏ ଭାଇ କୁ କଲ କରିବା ଯେ ସିମ୍ ନହେଲେ ଏଟା କଟିଯିବ ମୋର।
ଭାଇଙ୍କୁ କଲ?
ୱାଇଫାଇ ମିଳିଛି ଯଦି ମାର ନନେ ପଚାରିଥାନ୍ତି ମେଡିସିନ୍
ମୁଁ ଏମତି
କଣ କାମ ଅଛି ଭାଇଙ୍କ କତିରେ କି?
ମେଡିସିନ୍ ନଉନୁ।
ଆଉ ମୁଁ ରଖୁନୁ ନର୍ମାଲ କଲ୍ ଯୋଉ କଲ୍ କରୁଚି କି ଇଏ ହୋଲଡ୍ ରେ ରହିବ ନା ରହିବନି?
ଆଉ ଭାଇ ବି ଆସିନାହାନ୍ତି ଆସିଯିବା କଥା।
ଜଲଦି ଆସୁନି ଆରେ। ଆଉ ସେଟା ବି କଣ ହବ ତାପରେ ଯୋଉ କ୍ୟାମେରା ଇଏଟା?
ଯୋଉ କ୍ୟାମେରା ଟା ଏଟା ଇଏ ହବ କିନ୍ତୁ ଯୋଉ ବାହାର ଟା ଯୋଉ ଲାଗିଚି
ହୁଁ।
ବାହାର ଟା ଏମିତି କେମିତି ହେଲା ମୁଁ ସେଇଆ ଭାବୁଛି ତ ତାରର କଟିଂ ଟା ତ ଭିତରକୁ ଥିଲା। ବାହାରକୁ କେମିତି ପଳେଇଥିଲା?
କଣ ହେଇଛି ସେଟା?
ତାର ହୋଲ୍ ଯୋଉ ଥିଲା ସେ ହୋଲ୍ ଟା କଣ ହେଇଛି ନା ଏପଟ ଭିତୁରୁକୁ ମାନେ ଏଇ ଯେ କାନ୍ ତଳ ପଟ ଟା କାନ୍ଥ ଭିତରକୁ ଏଇଠୁ ହୋଲ୍ ହେଇଛି, କ୍ୟାମେରା ଲାଗିଛି ଏଠି ସେଠୁ ହୋଲ୍ ହେଇଛି ଡିଷ୍ଟାନ୍ସ ଅଛି।
ସେଟା ଫେରେ ସେ ଫେରେ ପାଣି ଫାଣି ପଡିବ ନା।
ଇଏ ପ୍ରାମା ଭଳିଆ କି ଦେ ଖାଉନି ହେଇକି ମାନେ ସାଇଟ୍ ରେ ଦେଖିଲା ବେଳକୁ ଲେଖା ହଉଛି ହିଗି କଣ ଟା ହାଇଫୁ କଷୁ ଭଳିଆ ଦେଖା ହଉଛି କ୍ୟାମେରା ଟା।
ସେଟା ଏତେ ତ ପାଣି ଫାଣି ତ ସବୁ ପଶୁଥିବ ବୋଧେ ତା ପାଣି ଫାଣି ପଛ କ୍ୟାମେରା ଟା ବି କରିପାରିବ।
ପଛ କ୍ୟାମେରା ତ ଚେଞ୍ଜ ହବ ସେ କନେକ୍ଟର୍ ଗୁଡା। ସେ ସିଢି ଯେତେବେଳେ ଯିଏ ଆଣିକି ପକେଇବ କାମ କରିବାକୁ ଉପରେ ମୋ ସାଙ୍ଗେ ସାଙ୍ଗେ ଫୋନ୍ କରିଦବୁ ମୋର ପଳି ଆସିବ ଉପୁରୁକୁ ଯିବ। ଖାଲି କନେଟୋର୍ ଗୋଟେ ଚେଞ୍ଜ କରଦେଲେ
ସେଦିନ ଆସିଥିଲେ
ଏ ଏସି ବାଲା ଆସିଥିଲେ ମୁଁ ଭୁଲ କରିଦେଲି ସେଦିନ ଆସଥିଲେ ହେଇଥାନ୍ତା କନେଟୋର୍ ଗୋଟେ।
ନା ଏସି ବାଲା ବି ସେଇ ସିଡି ରେ ଚଢିପାରଥିଲେ ବା। ସେ ଛୋଟ ସିଡି ଟା ଯେ ନାଇଁ
ଏ ଉଦଣ୍ଡ ଆଇଲାଣି ପୁଣି।
ଛଁ
ମୁଁ ପଛପଟ ଟା ଦେଖି ଦେଇକି ଆସେ।
ଠିକ୍ ଅଛି ସୋ ନା ନା ସେ ପା-ପାନ୍ସଟା ଦୋକାନ କରିବ ବୋଲି